ହ୍ୟାଲୋ ହୁଁ।
ଯାହା ଖବର।
ଆଉ ଖାନା ପିନା?
ନା ହେଇଚି ରୁଟି।
ରୁଟି ସହିତ କଣ ଚାଖଣ?
ରୁଟି
ହୁଁ।
ରୁଟି କରି ଚାହା
ରୁଟିିକି ଚାହା ଆଉ ଆପଣ ବଡ଼ ବଡିଆ ଲୋକ ଆଉ
ଆଉ ତମେ କଣ କନ ଖାଇଚ?
ଆମେ ପଖାଳ ଭାତକୁ ଆଳୁ ଭଜା।
ଆଉ କଣ କରୁଥିଲ?
ଏଇ ଖାଇକିତ ଜଷ୍ଟ ଉଠିଲି ଆଉ ବଇଚି ଖଟ ଉପରେ ଆଉ
ଆଜି ସକାଳୁ କଣ ନିଦ ଲାଗିଲାଣି?
ନାଁ ଯିବା ଗୋଟେ କୁଆଡେ କଣ କରିବା ଆଉ ବଇଚି ଆଉ ଟିକେ ଆଉ ଘଣ୍ଟେ ବସି ପଡେ ଆଉ
ଆଉ ଚାଷ ବାଷ
ହୁଁ।
କଣ କଣିଆ ସବୁ ଚାଷ କରୁଚ?
ଶୁବୁନି
କଣ କଣ ସବୁ ଚାଷ କରୁଚ?
ଚାଷ କଣ ବିଲରେ ନା ବାରିରେ ନା?
ବିଲ ବିଲ ବିଲରେ
ବିଲରେତ ଧାନ ଫାନ ଏଇନା ଟାଇମ ଆସିଲା ଧାନ ଚାଷ ହବ ହଉ ତଳି ଫଳି ପଡୁଚି।
ଏତେ ଏତେ ତ ତମ ଆଡେ ହଉନିକି ଚାଷ?
ହୁଁ ଆମଆଡେ ହଉଚି। ଏଇ ମୁଗ ଟାଇମରେ ମୁଗ କରୁଚନ୍ତି ବିରି କୋଳଥ ଆଉ ଧାନ।
କୋଉନ।
ତମର କରୁଥିବ ଆଉ
ଆମ ଆଡେ ହଉନି ଆମର ପାଣି ବିଲ ଉରା ଯେ ମୁଗ ଫୁଗ ହଉନି।
ତାରେଣୀ ଯାଇଥିଲ କଣ ବୁଲାବୁଲି କଲ କଣ ଦେଖିଲ କାଇଁ କିଛି? କହିଲନି କଣ ଆଣିଲ ହେଁ?
ତାରେଣୀତ ଗଲୁ ବାଇକିରେ ଗଲୁ ବାଇକିରେ ଆଇଲୁ ଆଉ ହେଠି ଯାଇକିତ ଠାକୁରଙ୍କୁ ଖାଲି ଟିକେ ଆଏ ଜବର ଭିଡ।
ହଲି ହଉନି ଲୋକ ପ ପେଲାଠେଲା ପୁରା
କଣ କରିବୁ ଏଠି ଓହୋ ଆଉ ଖାନାପିନା ତାହେଲେ ହେଇସାଇଲାନି ରୋଷେଇ କଣ ଖରା ବେଳକୁ? ରୋଷେଇ କଣ ହେବ?
ଆଜି ରୋଷେଇ ସେମିତି କିଛି ହେଇନି କରିବା ଦେଖିବା କଣ ଅଛି? ହୁଁ ଭଜା ଭୁଜିଆ କରିବା ଡାଲି ତରକାରୀ ଶାଗ ଯାହା ଅଛି ଆଉ ପ୍ଲାନ କିଛି ହେଇନି ଆଉ
ଉଁ ହୁଁ ଆଉ ରଜଟା କେମିତି କାଟିଲ?
କଣଟା
ରଜ କେମିତି କାଟିଲ?
ଉଁ ରଜ ପିଠାପଣା କରିଥିଲୁ ଖାଇଲୁ ପୋଡ ପିଠା କରିଥିଲୁ ହେଡୁ ଗଲୁ ଦୋଳି ହେଇଥିଲା ଏଇ ଆମ ଘର ପାଖରେ ସେଠି ଦୋଳି ଖେଳିଲୁ। ମ୍ୟୁଜିକ ଚେୟାର ଖେଳିଲୁ କବାଡି ଖେଳୁ ଥିଲେ ଛୁଆ ସବୁ ଦେଖିଲୁ ଡ୍ୟାନ୍ସ ଏମିତି ସବୁ ଦେଖିକିନା ବୁଲାବୁଲି କଲୁ ଆଉ।
ଏତିକି?
ହଁ ଆଉ କୁଆଡେ ନା ଆଉ କୁଆଡେ ଯାଇନୁ ବୁଲି। ଏଇ ଯୋଉ ଖରାକୁ ତ ଗରମକୁ ଗରମ ପୁଣି ବର୍ଷା। ଏଇ ବର୍ଷା ହେଲା ଯେ
ତମ ଆଡ଼େ ବର୍ଷା ହଉଥିଲା କି? ଏ ଆମଆଡ଼େ ମୂଳରୁ ଖରା ଖାଲି ଟହ ଟହ ଖରା ଚିକିମିକିଆ।
ଦିନ ଯାକ ଗରମ ସେ ଠିକ ଦିଟା ସାଢେ ଦିଟା ବେଳକୁ ବର୍ଷା ଆରମ୍ଭ ହେଇଯିବ ଆଉ। କୁଆଡେ ଯିବ ଏଥିରେ ବୁଲି।
ହଁ
ଲାଷ୍ଟ ରଜଦିନଠୁ ତ ଚାଲିଛି ଆଜି ତ କାହାଳିଆ କରିଛି ଆଉ ଆମ ଆଡ଼େ ଆଉ।
ଉହୁଁ ବର୍ଷା ଫର୍ଷା ହବ ବୋଧେ ତମ ଆଡ଼େ?
ହଁ କାହାଳିଆ କରଚି ତ ହବ ବୋଧେ ଆଉ। ଲୋ
ଜିଠୁ ଯେ ନିଉଜ କହୁଛି ସେମ ତି କିଛି ସଠିକ ତ କାହିଁ ଆଁ ହେଇନି। ହେଲେ ହବ ଆଉ। ଆମ ଆଡ଼େ ଟିକେ ଟିକେ ବର୍ଷାକୁ ପଠେଇ ଦଉଥିବ।
ହଁ କାଇଁ ତମ ଆଡ଼େ ହଉନି କି?
ଆମ ଆଡ଼େ ମୁଳରୁ ନାହିଁ ଯୁଆଡେ ହଉଛି ତ ହଉଛି ଯୁଆଡେ ନାହିଁ ତ ନାହିଁ। ଏମିତି ଆମ ଆଡେ ରାଗିଛନ୍ତି ବୋଧେ ଇନ୍ଦ୍ର ଦେବ।
ଆମ ଘର ଆଡେ ଫୋନ କରିଥିଲେ। ବାପା ଘର ଆଡେ ଯେ, ବର୍ଷା ନାଦିଥିଲା ତିନିଟା ବେଳକୁ ଫୋନ କରି ଥିଲେ ଯାହା ବର୍ଷା ଯୋଉ ନାଦୁଥିଲା କସି।
ହୁ ହୁଁ, ବାପ ଘର ଟା କୋଉଆଡେ କି?
ମୋ
ଉଁ?
କାମାକ୍ଷା ଲାଇନି।
ଓ ଆଉ କିରା।
ଆଜି କୁଆଡେ ଯିବାର ପ୍ରୋଗ୍ରାମ କରଥିଲ ନା, ଏମିତି ଯୁଆଡେ
ଆଜିର ପ୍ରୋଗ୍ରାମ ହେଇନି କିଛି ବଇଚି। ଦେଖିବା ସେ କଣ କରିବା, ଆଉ କୁଆଡେ ଯିବା, ଏ ଖରା ହଉଛି କୁଆଡେ ଯିବ? ବର୍ଷା ଫର୍ଷା ଟିକେ ହେଲେ ସିନା କଣ କରିତେ ଭଲ ଲାଗନ୍ତା।
ଆଉ ଖରାରେ କୁଆଡେ ଯିବ, କଣ କରିବ?
ଗୁହାଳ ପକେଇଲଣି?
ହୁଁ।
ତଳି ଫଳି ପକେଇଲଣି କି?
ତଳି ଦେଖିବା ପକେଇନୁ ପକେଇବୁ। ପକେଇବା ଦେଖିବା ଆଉ ବର୍ଷା ତ ନାହିଁ, ଆଉ ପକେଇବୁ କଣ ତଳି। ବର୍ଷା ହଉ। ପକେଇ ଦବା ଆଉ। ତମ ଆଡେ ବର୍ଷା ହଉଛି ବୋଲି ତମର ତଳି ଫଳି ସବୁ ପକେଇ ସାରିବେନି।
ଇଆଡେ ପକେଇଲେଣି।
ଉଁ ଉଁ।
ପକେଲେଣି ତ ରଜ ପର ପରଠୁ ପକେଇଲେଣି ରଜ ଆଗରୁ ଗୁରେ ପକେଇଛନ୍ତି ଏଠିତ ବର୍ଷା ନ ଥିଲା। ହଁ ପାଣି ମଡେଇକି ପକେଇଛନ୍ତି ଗୁରେ, ଏବେ ପକେଇଛନ୍ତି ଗୁରେ ରଜ ପରେ ପରେ।
ଉଁ ହୁଁ ଆ ମଟର ନଗେଇକି ଏ ପାଣି, କେନାଲ ପାଣି ନା ନାଳ?
କେନାଳ ପାଣି।
ଆଁ?
ହଁ ପାଣି ମଡଉଛନ୍ତି।
ଆ ପାଣି ମଡଉଛନ୍ତି ଯେ କୋଉଥିରୁ କେନାଲ ପାଣି ହେଇଛି?
ହଁ। ହଁ।
କେନାଲ ପାଣି ଆସିସାରିଲାଣି ତାହାଲେ ତମ ଆଡେ।
ହୁଁ।
ଆଉ କଣ? ଗରମ ହଉନି କି ତମ ଆଡେ? ଆମ ଆଡେ ପ୍ରବଳ ଗରମ। ଘିମିର ମାନେ ଖାଲି କାମୁଡ଼ି ପକଉଛନ୍ତି।
ଉଁ ହୁଁ, ଏବେ ଜଣା ପଡୁନି ଗୁଳୁଗୁଳିଟା ଆଉ।
ହୁଁ।
ଖରାନାହିଁ ତ ମେଘୁଆ କରିଛି। ଲାଗୁଛି, ଏତେ ନାହିଁ ଆଉ।
ଶୁଭୁନି।
ଏବେ ଏତେ ଲାଗୁନି। ଗୁଳିଗୁଳି ହଉଛି ଯେ, ଏତେ ନାହିଁ ଜଣା ପଡୁନି ଆଉ।
ଓହ, ଏ ତମ ଆଡ଼େ ବର୍ଷା ହଉଛି କହୁଛ ଆଉ।
ହଁ ଆମ ଆଡେ ଦିନେ ଛାଡି ଦିନେ ବର୍ଷା ହଉଚି। ଆଜି ଏ ଦି ଦିନ ହେଲାଣୀ ହେଇନି। ହଁ ଏବେ ହେଇନି, କିନ୍ତୁ ବର୍ଷାଟା ଦିନେ ଛାଡି ଦିନେ ହଉଛି।
ତ୍ରାହି ପାଇ ଯାଉଛ ଆଉ। ଆମ ଆଡେ ତ ବର୍ଷା ନାହିଁ କି ଫର୍ଷା ନାହିଁ। ଆଉ ଗୁଳୁ ଗୁଳୁ ଟା ପ୍ରବଳ ଜୋରେ ହଉଛି।
ତଳି ପକେଇଲାବେଳୁ ତ ଲେଟ୍ ହେଇଯିବ।
ଆଉ କିରା ବାରିରେ କିରା ଲଗେଇଛ?
ବାରିରେ ଲାଗିଛି ଜହ୍ନି ଭେଣ୍ଡି ଝୁଡୁଙ୍ଗ। ବାଇଗଣ।
ନା ଫଳିଲାନି ନା ଫଳିନି। ରଥଯାତ୍ରା ଆଉଛି ରେ ଯିବନି କି ରଥଯାତ୍ରା ଦେଖି?
ହଁ ଯିବା ଦେଖିବା ଏ ବର୍ଷ ଆଉ।
କୁଆଡ଼େ ପୁରି?
ପୁରୀକି ଆମ ଡୋରି ନାଗିବନି।
ଓ ହଁ।
କରିକି ଡରି ପାନ ଫାନ ପାକା।
ପଳେଇବ ନହେଲେ।
ଆମାର ଆଡକୁ
ହାଲୋ।
ୟେ ଆମ ଗାଁ ର ହଉଚି ଆମ ଗାଁ ରଖିବ।
ହଁ ତମ ଗାଁରେ ହଉଚି ନୁହଁ କି?
ପଣସ ଫଣସ ତମ ବାଦ ହେଇଚି ନା ହେଇନି?
ଏଇରା ଏଇରା ପଚଉନ?
ଏବେ କାଁଇ ତ ଗଛରେ ଆଉ ପାଚିନି ମୁଁ କେମିତି ପଚେଇବି ଯେ। ଏୟୀରା ହେଇଚି ତ କାଇଁ ଆମ ତ ରଜ ବେଳକୁ ପା ଏତେ ବର୍ଷ କାଇଁ ପାଚିନି କେଜାଣି?
ହୁଁ ହୁଁ ଏ ଗଛ
ଗ ଗଛକୁ କୁହ ପାଚିବ।
ଏ ବର୍ଷ ବାଗ ମାନେ ପଣସ ଟା ବାଗ ଆସିନି କିନା ଆଇଚି ଏ ବର୍ଷ। ରୁଗୁଣିଆ ନା କଣ? ହୁଁ ଅ
ଆଉ କିିରା?
ମାଡା କଲେକି ନାଇଁ?
ହୁଁ ହୁଁ?
ମାଡା ହେଇନି।
ମୋର ଗଛ ନାଇଁ।
ହବ କେମିତି? ଏ ହାଟରୁ ଗୋଟେ ଆଣିଥିଲେ। ହଁ ଟିକେ ଖାଇଦେଲୁ ଆଉ ନୂଆ ହେଇଗଲୁ ଆଉ ରଜ ବଳକୁ ଆଉ।
କିତ୍ ଲଗେଇବ ଆଉ।
ହୁଁ। ହୁଁ ହୁଁ। ଆଉ କଣ?
ଆମ ଗଛରେ ଛୁଇଁ ନାଇଁ।
ହାଲୋ।
ଲି ଆମ୍ବ ଗଛ ଅଛି କି ନାଇଁ?
ହୁଁ ଆମ୍ବ ଗଛ ଅଛି।
ହଁ ଆମ୍ବ ଗଛ ଅଛି। ପଣସ ଗଛ ଲଗଉ ନ?
ଲଗେଇବା ପଣସ ଗଛ ଲାଗିନି। ଲାଗିବ ଛୋଟିଆଟେ ହେଇଚି।
ନଗା ହେଇଚି। ଛୋଟିଆଟେ ହେଇଚି। ଯେଉଁ ପଣସ ଗଛଟା ଥିଲା ସେଇଟା ଉପୁଡ଼ିଗଲା ବା।
ହଁ।
ଆଉ କଁ କହୁଚ?
ହଉ ରଖୁଛି ପରେ ଫୁଣି କରିବି।
ହଉ